ତ
ହଁ ହଇରେ ପ୍ରୀତମ ସେ ପୂର୍ବ କଲ୍ କଟିଗଲା। ଶୁଣନ୍ତୁ ପୂର୍ବ କଲ୍ କଟିଗଲା ସେଥିପାଇଁ ମୁଁ ଦୁଃଖିତ
ଆଜ୍ଞା ଆମେ ବି ଆଜ୍ଞା ଦୁଃଖିତ। ଯେ ଆପଣଙ୍କୁ ମୋ କଥା ଠିକ୍ ସେ ଶୁଭା ଯାଉଛି ଆଜ୍ଞା?
ହଁ ହଁ ଶୁଭାଯାଉଛି ସେ କଣ କରିବା ଏମିତି ଏ ତ ଅସୁବିଧା ହଉଛି ଆଉ କଣ କରିବା କହୁନାହାନ୍ତି
ଅସୁବିଧା ଆପଣ ଆପଣଙ୍କୁ ମୁଁ ଗୋଟେ ପରାମର୍ଶ ଦଉଛି ଆପଣ ଟିକେ ମାନନ୍ତୁ ଆଜ୍ଞା ସେଭଳିଆ ପିଲାଠାରୁ ଦୂରେଇ ରୁହନ୍ତୁ ଆପଣ ଆପଣଙ୍କୁ ସେ ସଦାବେଳେ ହଇରାଣ କରୁଛନ୍ତି ଆଜ୍ଞା ଆପଣ କାହିଁକି
ହ ମୁଁ ଜାଣିଛି ଶୁଣନ୍ତୁ ମୁଁ ଜାଣିଛି କିନ୍ତୁ ଉ ବୁଝିବାକୁ ଚେଷ୍ଟା କରନ୍ତୁ କାଇଁ ତ ଅଛି ତାର କିଛି ଗୋଟେ କାରଣ ଥିବ ବିନା କାରଣରେ କିଏ କାହା ସହିତ କାଇଁ ମିଶେ।
ନା ଆଜ୍ଞା ସେଇ କଥା ଆଜ୍ଞା ଆପଣଙ୍କ ସହିତ କାରଣ ଅଛି ଯେ ଆପଣଙ୍କୁ ତାହେଲେ ତ ଠିକ୍ ଟାଇମ ରେ ହଇରାଣ କରିଦଉଛି ନା।
ହଁ ବାସ୍ କଣ କରିବା କିଛି କରି ହଉନି କି କିଛି ମାନେ ସହି ବିି ହଉନି।
ହୁଁ ଆପଣ ଟିକେ
ଭାବୁଛି କିଛି ଗୋଟେ ମାନେ ଗୋଟେ ହଁ ମୁଁ ଭାବୁଛି ତାଙ୍କର କିଛି ଗୋଟେ ଉ ହଁ ସେଇଆ ତାଙ୍କର କିଛି ଗୋଟେ ଉପାୟ ବାହାର କରିବାକୁ ପଡିବ ନହେଲେ ସଦାବେଳେ
ଆଜ୍ଞା ତା ତାଙ୍କୁ ଆଜ୍ଞା କୁହନ୍ତୁ ଆଜ୍ଞା ଆପଣଙ୍କ ଯଦି ଯଦି କଲ୍ କରିବାର ଅଛି କି ଆପଣଙ୍କ ସହିତ ସମ୍ପର୍କ ରଖିବାର ଅଛି ମତେ ଆଗ ଆପଣ ହ୍ବାଟ ହ୍ବାଟସପ୍ ପରେ ଆଜ୍ଞା ମେସେଜ୍ କରିପାରିବେ।
ହ ହଁ ହଁ ନାଇଁ ମୁଁ ତାଙ୍କୁ କହିଛି ଶୁଣନ୍ତୁ ଶୁଣନ୍ତୁ ଏ ବିଷୟରେ ମୁଁ ତାଙ୍କୁ ବହୁତ ଥର ବୁଝାଇ କହିଛି ଦେଖନ୍ତୁ ମୋର ଏଇ ଏଇ ଅସୁବିଧା
ହୁଁ ହୁଁ ଆପଣଙ୍କୁ ପରେ ମଧ୍ୟ ସେ ଶୁଣୁନାହାନ୍ତି।
ଶୁଣୁନାହାନ୍ତି ଶୁଣିବାକୁ ନାରାଜ୍ କୁହନ୍ତି ନାଇଁ ଭାଇ ଆପଣ ମ ଭୁଲି ଗଲେ ଇଏ ବେ ସିଏ କଲେ। ଆରେ ଭାଇ ଏଥିରେ ଭୁଲି ଗଲେର ପ୍ରଶ୍ନ କୋଉଠୁଛି ହେଲା।
ଠିକ୍ ଅଛି ଆମେ ଭୁଲିଗଲୁ ଆପଣ ଯାଆନ୍ତୁ
ଆମେ କୋଉଚି ଭୁଲିଗଲେ ହେଲା ଏମିତି ସବୁ ମ ତ ହଇରାଣ ସବୁ କରୁଛନ୍ତି। ନାଇଁ-ନାଇଁ କି ତାଙ୍କ ପାଇଁ କିଛି ଗୋଟେ ଉପାୟ କରିବାକୁ ପଡିବ। ଶୁଣନ୍ତୁ ତାଙ୍କ ପାଇଁ କିଛି ଗୋଟେ ଉପାୟ କରିବାକୁ ପଡ଼ିବ ଆଉ। ଉପାୟ ନ କଲେ ମାନେ ସିଏ ଆମକୁ ସଦାବେଳେ ଏମିତି ହିଁ ହଇରାଣ କରୁଥିବେ।
ନିଶ୍ଚିତ ଭାବରେ ଆପଣ ତାଙ୍କ ପାଇଁ କିଛି ସ ଅ ଚରମବଢେଇକି ଶୁଣନ୍ତୁ ଆଜ୍ଞା ତାକୁ।
ଶୁଣାନ୍ତୁ ଆଜ୍ଞା ତାକୁ, ହୁଁ ମୁଭାବୁଛି ତାଙ୍କ ପାଇଁ କଣ କଲେ ଭଲ ହବ। ହୁଁ ତ ଆପଣ ଗୋଟେ ଉପାୟ ଦୋଉନାହାଁନ୍ତି ସିଏ ମୁଁ ମାନେ ଅବଲମ୍ବ ଗୋଟେ ଉପାୟ ଦିଅନ୍ତୁ ଆମେ ତାକୁ ଅମ୍ବଲବନ କରିବୁ।
ଆଜ୍ଞା ଆମୁକୁ ଆଜ୍ଞା ଆପଣଙ୍କୁ ସେଇ କଥା କହୁଛି ଆପଣ ତାକୁ ଟିକେ କୁହନ୍ତୁ ଆଜ୍ଞା ମୁଁ ଯେତେବେଳେ ଆପଣଙ୍କୁ ଫ୍ରି ହେବି ମୁଁ ସେ ତେଳେ ଆପଣଙ୍କୁ ମେସେଜ୍ କରିଦେବି ନହେଲେ ମତେ ଆପଣ ବାରମ୍ବାର କଲ୍ କରନ୍ତୁ ନାହିଁ।
କଲ୍ କରନ୍ତୁ ନାଇଁ ମୁଁ ତାଙ୍କୁ ବହୁତ୍ ଥର କୋହୁଚି। କିନ୍ତୁ ସେ ତଥାପି ମତେ ହଇରାଣ କରୁଛନ୍ତି ନାଇଁ ଭାଇ ଆସ କ୍ରିକେଟ୍ ଖେଳିଆ। ଆରେ ବ୍ଲକ୍ କଲେ ବି ମାନେ ଅସୁବିଧା ନା କେତବେଳେ ଜରୁରୀ କାଳୀନ ସମସ୍ୟା ପଡିଲେ ପୁଣି କଲ୍ ଟା କରିପାରିବେନି।
ନାଇଁ ଆଜ୍ଞା କାମ ଯେତେବେଳେ ଚାଲିଥିବ ଆପଣ ସେତିକି ସମୟ ପାଇଁ ବ୍ଲକ୍ କରିଦିଅନ୍ତୁ ହୁଁ।
ହଁ ଏଇଟା ଗୋଟେ ଭଲ ଆଇଡିଆ ଏଇଟା ଗୋଟେ ଶୁଣନ୍ତୁ ଏଇଟା ଗୋଟେ ଭଲ ଆଇଡିଆ ଆପଣ ଦେଇଛନ୍ତି ମୁଁ ଆକୁ ପାଳନ କରିବି ଧନ୍ୟବାଦ୍। ଆଁନ୍ୟାବାଦ୍।
ହଁ ଆପଣ ଏୟା କର
ଆଉ ଖିଆପିଆ ସଇଲାଣି?
ନାଇଁ ଆଜ୍ଞା ଖିଆପିଆ ସକାଳେ ଯାହା ଜଳଖିଆ ଖାଇଥିଲି ଆଉ କଁ ନା-ନା-ନା। ଆପଣ ଖାଇସାଇଲେଣି କି?
ନା ତ ମୁଁ ତ ଉପାସେ ଆଉ ଖାଇବି କଁ।
ଆପଣଙ୍କର ଉପାସ୍ ଅଛି ଆଜି କଁ ପାଇଁ ଆପଣ ଖାଇନାହାଁନ୍ତି?
ସିଏ ମୁଁ ଆଉ ମୁଁ ଠାକୁରଙ୍କ ପାଇଁ ଗୋଟେ ବ୍ରତ ରଖିଥିଲି ତ ଆଜି ସେ ଉପାସ୍ ଟିକେ ଅଛି। ମୁଁ ପ୍ରତି ଶନିବାରେ ଖାଅଁ ହଁ ଶନିବାରେ ଆମେ ଟିକେ ଓପାସ ରଖୁ ହଁ, ହଁ ନାଁ ନାଇଁ।
ଆପଣ ବ୍ରତ ରଖୁଛନ୍ତି ତାହେଲେ ନା?
ହଁ ବର୍ତ୍ତମାନ ଶୁଣନ୍ତୁ-ଶୁଣନ୍ତୁ ପ୍ରତି ଶନିବାର ଉପାସିତ ଆମର ଶନି ମେଳା ପୂଜାରେ
ଯୋଉ ଯୋଉ। ବୋହୁତି ହି ଭଲ କଥା ଆପଣ ଠାକୁରଙ୍କୁ ମାନନ୍ତି ବୋହୁତି ହି ଭଲ କଥା ଆଜ୍ଞା। ଆଜ୍ଞା ଆପଣ ବୋହୁତ୍ ଭଲ କ
ଶୁନିବା ପାଇଁ ତ ସେଥିପାଇଁ ଆମେ ଯୋଉ ଭୋଜନ କରିବୁ ଆଉ ଭଲ କଥା
ଆପଣଙ୍କ ପ୍ରତି ଠାକୁରଙ୍କୁ ମା ନ୍ତି ବୋଧେ? ହୁଁ।
ଏ କାରଣ ମୁଁ ତ ଲାଗଛି ଏକା ଠାକୁର ଆଉ ବାକି କେହି ଠାକୁର ନୁହେଁ। ବୁସନ୍ତ ସେଇ ସୁବୁରୁ ମୁଁ ତ ଖାଲି ତାଙ୍କୁ ମାନେ ଆଉ କାହାକୁ ମାନେ ନେଇ।
ବହୁତ୍ ଭଲ
ହୁଁ ହୁଁ ଯିଏ ଯାହାକୁ ମାନିଲା ସେ ତା ପାଇଁଁ ଠାକୁର। ଆ ଏ ବର୍ଷ ବୋଲ୍ ବମ୍ ନେବେ?
ଇଏ ବୋଲବମ୍ ଆଜ୍ଞା ସେମିତି। ନାଇଁ ଆଜ୍ଞା ଆମେ ବୋଲବମ୍ କିଛି ଆମେ ତ ମାନସିକ ସେମିତି ରଖିନଉ ଆମେ ବୋଲବମ୍ ନଉନା। ଠିକ୍ ଅଛି ଆମେ ଯେ
ଆରେ ଖାଲି ମାନସିକ ରଖିଲେ ନବେ ଖାଲି ମାନସିକ ରଖିଲେ ନିଅନ୍ତି। ଖୁସିରେ ବି ନିଅ।
ନାଇଁ ଆଜ୍ଞା ମୁଁ ଯେତିକ ଶୁଣି ଟି ମାନସିକ ରଖିଲେ ନେଉଚନ୍ତି ବୋଲି।
ନାଇଁ ନାଇଁ ମାନସିକ ରଖିଲେ ନିଅନ୍ତି ହଁ ମୁଁ ଜାଣିଛି କିନ୍ତୁ କେବେ ନିଜ ଖୁସିର ଗୋଟେ ନିଅ ନାଇଁ ମୁଁ ଠା ଠାକୁରଙ୍କ ପାଇଁ ନେବି ବିନା ଆଶା ରଖିକି ନିଅ। ଦେଖିବ କେମିତି ଆପଣଙ୍କ ବିନା ଆଶା ରଖିଲେ ଆପଣଙ୍କ ଯାହାବି ମନସ୍କାମନା ଥିବ ଆପ୍ ବା ପୁର ହେଇଯିବ ମନରେ କିଛି ଆସା ନ ର ବୋଲ ବମ୍ ନିଅନ୍ତୁ ଠିକ୍ କଥା କହିଚନ୍ତି ନା ଆଜ୍ଞା ହୁଁ।। ଆଜ୍ଞା ଉ ନିଶ୍ଚୟ ଭାବେ।
ଚେଷ୍ଟା କରିବି ପର ପ୍ରର୍ତ୍ତମ ନବା ପାଇଁ ଆପଣ ନେବେ କେତକ?
ବୋଲି ଭାବୁଛି ପୁଣି ମନରେ ଶଙ୍କା ଆସୁଛି ନାଇଁ ନେବି ନେ ମାନେ ଅସୁବିଧା ହବ। ଭାବୁଛି ନେବି ବୋଲି କିନ୍ତୁ ମନରେ କହନ୍ତି ଶଙ୍କା ଆସିଚି ନେବି ପୁଣି ଅସୁବିଧା ହବ। ଚାଲି ପାରିବିନି ଏ ସବୁ ଆଉ।
ନା ଆପଣ ନଉ ନାହାନ୍ତି ନ ନିଅ।
ହଁ ଗୋଟେ ସାଥି ଦରକାରେ ନା ଏକା ଗଲେ ମତେ ଟିକେ ଅକଳିଆ ଲାଗେ ଗୋଟେ ସାଥି ଦରକାର।
ଆଜ୍ଞା ଏଥିରେ ବି ଆଜ୍ଞା ସାଥି ଦରକାର ଆପଣଙ୍କୁ ଆପ ଏ
ଆହାରେ କା ସାଙ୍ଗରେ ଗୋଟେ ଗଲେ। ଶୁଣନ୍ତୁ ନିଜେ ଏକା ଏକା ଗଲେ ବାଟ ଜଣା ପଡିବ କିଏ ଗୋଟେ ସାଥି ଶୁଣନ୍ତୁ ଶୁଣନ୍ତୁ କିଏ ଗୋଟେ ସାଥି ଥିଲେ ମାନେ ବାଟ ଜଣା ପଡିବନି ପାରି ହେଇଯିବା।
ହୁଁ ଆ ଆପଣ କଥା ହେଇିକା ଗଲେ ମାନେ
ତୁ ଆମ କଲେଜର ସେଇକଥା ଆମ କଲେଜର ଜଣେ ସାଥି ଜାପା ଜାପାନୀ ତାଙ୍କୁ ଧରିକି ଯିବି ବୋଲି ମୁଁ ଭାବୁଛି।
ହଉ ଆପଣ ଜାପାନୀ ବାବୁଙ୍କୁ ଧରିକି ଯିବେ। ଆପଣ ବହୁତି ଭଲ କଥା ଭାବିଚନ୍ତି। ଓ ତାଙ୍କ ସହିତ ଯିବାର ମନସ୍କାମନା ଆପଣଙ୍କର ଅଛି ନା।
ହଁ ହଁ ହଁ।
ଆପଣ ନେଇକି ମଧ୍ୟ ଯାଇପାରିବେ ତାଙ୍କୁ କିଛି ଅୁବିଧା ଆପଣ ତାଙ୍କ ସହିତ ସମ୍ପର୍କ ରଖନ୍ତୁ।
ନା ତାଙ୍କୁ ମୁଁ କହିଚି ଏକଥା କହିଚି ଆଉ ସେ କହିଛନ୍ତି ଭାବିକି କହିବେ ବୋଲି କହିଛନ୍ତି ତ।
ଓ ଆଜ୍ଞା।
ମୁଁ ଆଜି ଯାଇଥିଲେ ଆଜି ଯାଇଥିଲେ ବି ମୁଁ ଏମଡି ସି କ୍ଲାସ ଟା କରିଥାନ୍ତି ଆଜି ବର୍ଷ ବର୍ଷା ହେଲା ଗଲିନି ଅ
ହଁ ଆମର ଆଜ୍ଞା ଏମେ ଏଡିସି କ୍ଲାସ ଆଜ୍ଞା। ଆମର ଥିଲା ଆମେ ମଧ୍ୟ ଗଲୁ ନାଇଁ ଆମର ଆସ୍ତୋଜ ଭାଇ କିନ୍ତୁ ଏକା ଯାଇଚନ୍ତି।
ଏକା ଯାଇଚନ୍ତି ସିଏ ବା ମତେ କହିଲା କହିଲା ଯଦି ସିଦ୍ଧାର୍ଥ ମତେ ଆଜି ସ୍କୁଟିରେ ନ ନେଲା। ମୁଁ ସାଇକଲ ମାରି ପଛେ ଗଲେ ଯିବି।
ହାଁ ତାଙ୍କର ଆଜି କ ଚ ଚମତ୍କାର ପରୀକ୍ଷା ଥିଲା।
ହଁ ତ ସେ କହୁଛନ୍ତି ମୋର ସାଇକଲ ମାରିକି ପଛେ ଯିବି କିନ୍ତୁ ଆଜି ଯିବି।
ଏବ ବର୍ଷା ନାଇଁ ଆଜ୍ଞା ମତେ କୁନୁ ଭାଇଙ୍କୁ ଫୋନ କରିଥିଲେ ମତେ ଯିବା ପାଇଁ କି ନାଇଁ? ମୁଁ ଆଜ୍ଞା ମନା କରିଥିଲି ତାଙ୍କୁ ସେ ତାଙ୍କର ବସ ରେ ଯାଇଚନ୍ତି।
ଓହୋ ହ ହଉ ଯୋଉଥିରେ ତ ଗଲେ ଗଲେ ଆଉ।
ହୁଁ ହୁଁ ଆଜ୍ଞା ଆପଣ ଆଜି ଗଲେଣିି କଣ ପାଇଁ? ଆପଣ ଗଲେନି କଣ ପାଇଁ ଆଜି?
ଆଜି ଛତାର ଅଭାବ ହେଲା ଛତାର ଅଭାବ
ଓ ଛତାର ଅଭାବ ହେଇଗଲା ନହେଲେ ଆପଣ ଛତା ଦେଇ ନେଇ ଚାଲି ଚାଲି ଯାଇନ୍ତେ ନା କଣ?
ହଁ ଛତାର ଅଭାବ ହେଲା। ତ ଆମେ ଗାଡିରେ ଯୋଉ ଯାଉଥିଲୁ ତ ମୋର ଛତା ଗୋଟେ ନେଇକି ଯାଉଥିଲୁ। ତ ଇକୁୁଆକୁ ଏଡେ ଯ ସେ ଚଲେଇଲେ ତୋର ଛତାଟା ଭାଙ୍ଗିଗଲା।
ଓହୋ ଆପଣଙ୍କ ଛତ ତାହେଲେ ଭାଙ୍ଗି ଯାଇଛି କିଛି ଅସୁବିଧା ନାହିଁ ଆପଣ ନୂଆ ଆଣିପାରିବେ ଆ ଆପଣଙ୍କ ପାଖରେ ତ ଅର୍ଥ ରାଶି ଅଛି।
ନୂଆ ଆଣିପାରିବି ଯେ କିନ୍ତୁ ବର୍ଷା ଟା ନୂଆ ଆଣିବାକୁ ହେଲେ ପୁଣି ବର୍ଷା ଛାଡିବା ଦରକାର ନା ଗୋଦାମ
ହଁ ଠିକ କଥା କହୁଛନ୍ତି। ହୁଁ ଆପଣ ଛତା ଆଣିବାକୁ ପଡିବ ନିଶ୍ଚିନ୍ତ ଭାବରେ ଆପଣଙ୍କୁ। ହଁ ଏବେ ଜଉ ବର୍ଷା ହଉଚି ଏବେ ଛତା କାମ କରିବନି ଆଞା ହେଥିରେ। ଆପଣଙ୍କୁ ରେନିକୋଟ୍ ନିଶ୍ଚିତ ଭାବରେ ଦରକାର।
ହଁ ରିଲ୍। ବୁଝୁଛନ୍ତି ତ?
ନା ଆଜ୍ଞା ଅନଲାଇନରୁ ଆଜ୍ଞା ସବୁ ଜିନଷ ମଗେଇବା ଟା ଉଚିତ ନୁହଁ। ଅନଲାଇନରେ ବହୁତ ଖରାପ ଜିନିଷ ମଧ୍ୟ ପଡୁଛି। ଆଜ୍ଞା।
ତ କହିଥିଲି ସେ ଚପଲ ଫିତା ଛିଣ୍ଡିକି ଆସିଛି।
ହଁ ବହୁତ ଆପଣ ରିଟର୍ଣ କଲେ ଆପଣ ଫେରସ୍ତ କଲେ ସେଠୁ ତାକୁ?
ରିଟନ ଆଉ କଣ କରିବି ଜରି ଫରି ତ ଚିରି ଦେଇଥିଲି ଆଉ। ହଁ
ହେଇ ପାରିବ ସେମିତି।
ହେଇପାରିବ ମୁଁ ଆଉ ଇଛା ହେଲାନି ଆମର ଇଛା ହେଲାନି ରିଟର୍ଣ କରିବାକୁ। ବୁଝିଲେ କଣ ଶହେ ଟଙ୍କିଆ ଚପଲ ଯିବୁ ଗୋଟେ ଶୁଣନ୍ତୁ ଶୁଣନ୍ତୁ କହୁନା। ଭୁଲ ଜିନିଷ ମିଳିଲେ କଣ ହେଲା ମୁଁ କହିଲି କଣ ଗୋଟେ ଶହେ ଟଙ୍କିଆ ଚପଲ ଯିବୁ ତାକୁ ଗୋଟେ ରିଟନ କିରିବି। ପୁଣି ସେ ଆସିବ ଫେରେଇକି ନବ।
ହଁ ଠିକ କଥା ଆପଣଙ୍କ ଜିନିଷ ଯଦି ଅଛି ସେମିତି ଆପଣ ଦେ ଫେରଇ ପାରିବେ।
ହଁ ନାଇଁ ସେ ଜଉ ତାକୁ ରିଟର୍ନ କଲିନି ସେଇ ଛିଣ୍ଡା ମିଣ୍ଡା ପିନ୍ଧିକି ଝାଡା ଯିବା ଆସିଵା କରୁଚି ଆଉ।
ହୁଁ ଓହୋ ଆପଣ ସେଇଟା ଅନଲାଇନ୍ ଅର୍ଡର କରିଥିଲେ କି?
ହୁଁ ହୁଁ। ସେଇ ଜାଗାରେ ସବୁ ଅସୁବିଧା ଏଇନା ଭୋଗୁଚି ଆଉ।
ଓହୋ ଆପଣ ଆଜି ଯା ମହାବିଦ୍ୟାଳୟ ଯାଇନାହାନ୍ତି ଆପଣଙ୍କୁ କିଛି ପରାମର୍ଶ ଦେଇନାହାନ୍ତି ଚିକୁ ଭାଇ?
ନାଇଁ ଇକୁ ଭାଇ କିଛି ଦେଇନାହାନ୍ତି ଯେ କିନ୍ତୁ ଆମର ମାନେ ଡିପାର୍ଟମେଣ୍ଟ ରୁ ଫୋନ ଆସିଛି।
ଭଲ ନାହିଁ ବୋଧେ କହୁଥିଲେ।
ଦେହ ଭଲ ନାଇଁ ଦେହ ଡିପାର୍ଟମେଣ୍ଟରୁ ଫୋନ ଆସିଥିଲା।
ତାଙ୍କର ନା ଆପଣଙ୍କର ଆପଣଙ୍କର କଣ କହିଲେ?
କହିଲେ କି ଜଲ୍ଦି ଆସିକି କ୍ଲାସ ହାଜର ହୁଅ ଜଲ୍ଦି ଆସି କି କ୍ଲାସ ହାଜର ହୁଅ ମୁଁ କଲ୍ ଟା କାଟିଦେଲି।
ଓହୋ ଆପଣ ବହୁତି ହି ଭଲ କାମ କରିଚନ୍ତି। ଆଜ୍ଞା ତାଙ୍କର ଆଜ୍ଞା ପାଗ ଭଲ ଥିବ। ନା ଆଜ୍ଞା ପାଗ ଭଲ ଥିବ କେହି ଆସିବେନି ପାଗ ଯେତେବେଳେ ଖରାପ ଥିବ ଯିବାର ସମ୍ଭାବନା ନଥିବ। ସେତିକି ବେଳେ ଆଜ୍ଞ୍ୟା ଡାକିବେ ଫୋନ କରିକି।
କାଲି ବି କାଲି ବି ସେମିତି ହଇରାଣ କରିକ ମୋତେ ଡାକିଲେ କହିଲେ ଆସ ଶୀଘ୍ର ଆସ ତୁରନ୍ତ ଏମରଜେନ୍ସି ଅଛି ଜରୁରୀ କାଳୀନ।
ହଁ। ହଁ ଆମକୁ ଆଜ୍ଞା ସେମିତି ଡାକି ଦିଅନ୍ତି ଆମେ ଯାଉଥାଉ କିନ୍ତୁ ପିଲା ଆସି ନଥାନ୍ତି।
ସେଇ ବା ମୁଁ ଭାବିଲି କଣ ଗୋଟେ ଇମ୍ପୋଟାନସ ଥିବ ସେଇ ଯୋଗୁ ଡାକୁ ଛନ୍ତି ନା ଆଉ। ଏ ଗଲା ବେଳୁ କିଛି ନାହିଁ ନା କ୍ଲାସ ରେ ପିଲା ଅଛନ୍ତି ନା ଶିକ୍ଷକ କେହି ନାହାନ୍ତି।
କେହି ନାହାନ୍ତି।
ନା ହେମିତି ସବୁ ହଇରାଣ କରୁଛନ୍ତି। କଣ କରିବା ହଉ ଛାଡ ଆମର ତ ସମୟ ହେଇଗଲା ଆମେ ରହୁଛୁ ଆଉ।
ହଁ ହଁ ଠିକ୍ ଅଛି ଆଜ୍ଞା ଆପଣ ରଖନ୍ତୁ ଜୟ ଜଗନ୍ନାଥ ଜୟ ଶ୍ରୀରାମ।